ହ୍ୟାଲୋ।
ହୁଁ କଥାଟା ଟିକେ ଶୁବା
ହଁ ଆଜ୍ଞା ଆଜ୍ଞା ସୁଣା ଯାଉଚି।
ଆଉ ବର୍ତ୍ତମାନ କଣ କରୁଚନ୍ତି?
ଉଁ ଏଠ ମୁଁ ଏଜାମ ଅଛି ତିନିଟା ବେଳେ ତ ସେଥିପାଇଁ ଏଇ ପଢାପଢି କରିଥିଲି।
ଆଛା। କଣ ପଢୁଛନ୍ତି ଆପଣ?
ମୁଁ ଗ୍ରାଜୁଏସନ କରୁଛି।
ଗ୍ରାଜୁଏସନ୍ କରୁଛନ୍ତି?
ଆଜ୍ଞା।
ଷ୍ଟ୍ରିମ୍ କଣ ଅଛି?
କମ୍ପ୍ୟୁ କମ୍ପ୍ୟୁଟର ସାଇନ୍ସ।
ଓ କମ୍ପ୍ୟୁଟର ସାଇନ୍ସରେ କରୁଛନ୍ତି। ଭଲ। ବର୍ତ୍ତମାନ କୋ ଇଅରେ ଆପଣଙ୍କର ମୋର ତ ଅଲରେଡି ଗ୍ରାଜୁଟ ସରି ସାରିଛି। ମୁଁ ଅଲରେଡି ଜବ ରେ ଅଛି।
ଓହୋ ଜବ୍ ପରେ ଏଇଟା କରଛନ୍ତି।
ହଁ ଡାଟା ଏଣ୍ଟି ଜବ୍ ଟା ଚଅ ଫର୍ଟିନ୍ ଇୟର୍ସ ହେଇଗଲାଣି। ଡାଟା ଏଣ୍ଟି ଜବ୍ ରେ ଅଛି ସେ କଲେଜ ଡିଗ୍ରୀ କଲେଜରେ।
ଆଚ୍ଛା ଆଚ୍ଛା।
ଆଉ ଆପଣଙ୍କର ଏଟା କୋଉଁ ଇଅର?
ଏଇଟା ସେକେଣ୍ଡ ଇଅର୍ ଚାଲିଛି।
ସେକେଣ୍ଡ ଇଅର୍। କମ୍ପୁଟର ସାଇନସ୍ କେତେ ତିନି ବର୍ଷ ହଉଛି ନା ଚାରି ବର୍ଷଟା?
ଏଇଥରକ ତ ହେଇଛି କି ଚାରି ବର୍ଷ ପାଇଁ ଆମେ ତ ସଠିକ ଜାଣିନୁ ହେଲେ ଆଉ ଯେତିକି ଜାଣିବା ଏସ କି ଆମର କଲେଜ କହୁଛନ୍ତି କି ତିନି ବର୍ଷ କରିବୁ ବୋଲି।
ହଁ କାହିଁକିନା ସେ କଲେଜରେ ଆଗରୁ ମେସ ହେଇଥ ନି ୟ ଥ୍ରୀ ଇୟରରେ ମେସନ୍ଇଥିବ। ଏନ ଆଇ ପି ଏନ୍ ଆଇ ପି ଏଜୁକେସନ୍ ମାଧ୍ୟମରେ ଚାରି ବର୍ଷ ହବା କଥା କିନ୍ତୁ ଯେହେତୁ କଲେଜ ରେ ଆଗରୁ ରେକକ୍ନାଜେସନ୍ ହେଉଛି ତିନି ଇଅର୍ ର ସେଥି ଥିଇଅର୍ ହେଇପାରିବ ଅଲଗା ଗୋଟେ ଇୟର ଆପଣ ଚାହିଁଲେ ବି ଅଲଗା ଯୋଉ କଲେଜରେ ହେଇପାରୁଛି। ଏବେ ତ ବର୍ଷକୁ ତ ଗୋଟେ ଥର ଏଜ୍ରାମ୍ ହଉଛି। ମାନେ ସେମିଷ୍ଟର ହେ ଗୋଟେ ବର୍ଷ
ହଁ ହଁ।
ଫୋର୍ଥ ଇଅର୍ ଭି ଅଲଗା ଯୋଉ କଲେଜ ରେ ଆଡମିଜିବୁଲ ହେଇପାରୁଛି। ସେଇଠୁ କରିଦେଇ ପାରିବେ ଭଲ ହବ।
ଓହୋ। ଆଛା ହଁ। ଆମର ଗୋଟେ ସେମିଷ୍ଟରରେ ତ ଦି ଦିଟା ଏଜାମ ହଉଛି।
ଆଚ୍ଛା।
ଗୋଟେ ସେମିଷ୍ଟରରୁ ଆ ଫାଷ୍ଟ ସେମିଷ୍ଟର ଊ ମାନେ ଗୋଟେ ସେମିଷ୍ଟର ଗୋଟେ ଇୟରେ ଦିଟା
ସେମିଷ୍ଟାର। ହଁ ଗୋଟେ ଇୟରରେ ଦିଟା ସେମିଷ୍ଟାର। ତିନିଟା ବର୍ଷରେ ଛଅଟା ସେମିଷ୍ଟାର ରହିବ।
ପ୍ରଥମେ ତ ସେଥିରେ କଣ ସବୁ ପଢା ଯାଉଛି। ଆମର ଏଇ କମ୍ପ୍ୟୁଟର ସାଇନ୍ସ ରେ ଯେମିତି କି ମାଥ ଉପରେ କିଛି ରେଡିଙ୍ଗ ଅଛି କି ସେମତି ସେଥିରେ। ଏ ବିଷୟରେ ତମୋର ଅଭିଜ୍ଞତା ନାହିଁ। ମୁଁ ଏତିକି ଗୋଟେ ଜାଣିବାକୁ ଚାହୁଚିକି ଯେମିତି କମ୍ପୁଟର ସାଇନ୍ସରେ ପ୍ରାୟତ ସଫ୍ଟ ଇଞ୍ଜିନିୟର ବି ହଉଛନ୍ତି।
ହୁଁ ହୁଁ।
ହଁ ଆପଣଙ୍କର ନଜରରେ ପ୍ରଥମେ ଆଗକୁ କଣ ଅଛି?
କିଛି ଭାବିନି ସେଇ ଇଞ୍ଜିନିୟରିଂ ସଫ୍ଟାର ଇଞ୍ଜିନିୟରିଂ ହଉ ସେ କିଛି ଗଭର୍ଣ୍ଣମେଣ୍ଟ ଜବ୍ ପାଇଁ ପ୍ରି ଟ୍ରାଏ କରିବି ଭାବୁଛି। ତ ମୁଁ ପ୍ରିପାରେସନ କରିବି ତ ଏଇ ବର୍ଷ ଲାଷ୍ଟ ଆଡକୁ ଷ୍ଟାର୍ଟ କରିବି କିଛିଁ ଭାବିକି। ଘରେ ବଡଙ୍କ ସହିତ କଥା ହେଇକି କୋଉଟା କଲେ ଭଲ ହବ ଆଗକୁ କି କଣ? ତ ସେଇ ହିସାବରେ ମୁଁ ଦେଖିକି କଣ କରିବି।
ଆଛା ୟା ପୂର୍ବରୁ କୋଉଥିରେ ପଢୁଥିଲେ ମାନେ ଆଟ୍ସ୍ ରେ ପଢୁଥିଲେ ନା ସାଇନ୍ସ ଷ୍ଟ୍ରିମ୍ ନେଇଥିଲେ?
ସାଇନ୍ସ ରେ।
ଗଭର୍ମେଣ୍ଟ କଲେଜ ଏ ଏନି ପ୍ରାଇଭେଟ କଲେଜ ରେସିଡେନଟାଲ?
ନାଇଁ ନାଇଁ ଗମେଣ୍ଟ କଲେଜ୍
ଆଛା ପୂର୍ବ କଲେଜ ଟା କୋଉଠି ଥିଲା ପ୍ଲସ ଟୁ ଟା? ଶୈଳବାଳା ଯାଇଥିଲେ ତାହେଲେ ନାଇଁ କି ଶୈଳବାଳା ଶୈଳବାଳା ତ ଏ ବତ୍ ସ୍ଥ ରମାଦେବ ୟୁିଭର୍ସିଟି ଅଣ୍ଡର ଯାଉଛି।
ଓ ସବୁବେଳେ ଏବେ ୟୁନିଭର୍ସିଟି ହେଇଯାଇଚି।
ଅ ସଳବାଳା ହେଇଯାଇଚି।
ଏବେ ହଁ କିଛି ଦିନ ହବ ହେଇଯାଇଛି ୟୁନିଭର୍ସି
ହଁ ସତ ସେ ପୂର୍ବରୁ ରମା ଦେବୀ ଅଣ୍ଡରେ ରହିଯାଇଥିଲା ହୁଁ। ସେତ ଭଲ କଲେଜ ଟେ ଥିଲା ସେ ଆମ କଟକରେ ଚଣ୍ଡୀ ମା ଚଣ୍ଡୀ ଯୋଉ ଅ କଟକ ଚଣ୍ଡି ମାଙ୍କ ମନ୍ଦିର ପାଖାପାଖି ତ ଶୈଳବାଳା ମନ୍ଦିର ସେ ଛକ।
ହଁ।
ହୁଁ।
ଆଉ ଏବେ ଏବେ ତ ମୁଁ ଉଦାନ ଥାଟୋନୋମିସ୍କ କଲେଜରେ ପଢୁଚି। ଅ ଏଇ ଯୋଉ ପ୍ଲସ୍ ଥ୍ରୀ ଟା।
ଉଁ କୋଉଠି ସେ କଟକରେ କଲେ କଲେଜରେ ଯଉଠି ପଢୁୁଚ।
ଆଛା ହଁ।
ସେ ଶୈଳବାଳା
ନାଇଁ ନାଇଁ ନାଇଁ ଅଲଗା ଉଦ୍ୟନାଥ ତଟନୋମିଷ୍କ କଲେଜ ଅଟୋନୋମିକ୍ସ କଲେଜ ଗୋଟା ଟାଙ୍କ।
ଅଟନୋମେନ୍ସ କଲେଜ ସେଇଟା ସେଇ କଟକ ଏରିଆ ଭିତରେ ଯାଉଛି ପାଖାପାଖି ବୋଧେ ଆପଣଙ୍କର? ରେସିଡେଣ୍ଟଲ ଠୁ ପାଖାପାଖି ଥିବ?
ମୁଁ ହଁ ହଁ ସେ ପାଖାପାଖି କଟକ ରେ ଭିତରେ ଯାଉଚି ପ ନଖରା ପାଖେରେ ଜଣେ
ଓହୋ ନଖରା ଆଡେ କହିଲେ ଆପଣି ନଖରା ବୋଲେ ତ ଭୁବନେଶ୍ୱର ଲାଇନ୍।
ହଁ ଭୁବନେଶ୍ୱର ଲାଇନ ଆଡେ।
ଆଛା ଆଛା ଡେଲି ବସ୍ ମାଧ୍ୟମରେ ଯିବା ଆସିବା ନା ଏମତି ଗାଡିରେ ଆଛା ହଷ୍ଟେଲ ଠିକ ଅଛି ସେଟା ପଢାପଢିର ସୁବିଧା ଭଲ ଅଛି
ହଁ ଏଠି ଆ ଅକ୍ଚୋଲି କଲେଜରେ ଟିକେ ପଢା ପ୍ରତି ଷ୍ଟ୍ରିଟ୍ ତା ପରେ ଏକଜାମ ପ୍ରତି ଷ୍ଟ୍ରିଟ୍ ତାପରେ କ୍ଲାସ ଗୁଡ଼ା ଏଠି ପ୍ରପର ମେଣ୍ଟେନ କରା ଯାଉଚି ଆମ ଅଟେନାଂଶ ସବୁ
ନା ସେଇ କଥା ଟା ଯଦି ଜଣଙ୍କର ପଢେଇବାର ମନୋବୃତ୍ତି ଅଛି ଭଲ କଲେ ନେଲେ ଯୋଉଠି କିି ଫ୍ଲାକୋଟି ମାନେ ପିଲାମାନୁକୁ ପୁରା ଷ୍ଟ୍ରେନ୍ତ ମାଧ୍ୟାମରେ ପଢଉଥିବେ ତାଙ୍କର ସବଜେକ୍ଟ ୱାଇଜ ଯେଉଡାକି ତାଙ୍କର ଡିଫିକଲ୍ଟି ଅଛି। ତାକୁ ସରଳ ବା ମାଧ୍ୟମରେ ବୁଝେଇ ପାରୁଥିବେ ଯେମିତି କିି ପିଲା ଗ୍ରହଣ କରିପାରିବ।
ହଁ ହଁ ତ ଏଠି
କୁ
କୁ ତ ଏଠି ଟିକେ ସେଇ ଭଲ ସେ ବୁଝଉଚନ୍ତି ଆଉ ଟିକେ ଆଉ ଯୋଉ ପରୀକ୍ଷା ଗୁଡାକ ହଉଛି ସେ ଟିକେ ଅଧିକା ଉଁ ଉଁ ଷ୍ଟ୍ରିଟ କରଦଉଚନ୍ତି କି କିଛି ଆମକୁ ଇଣ୍ଟରନାଲ କୋତ୍ସିନ ଦିଆହଉନି। କିଛି ବି ଆମକୁ ସେମାନେ ଦଉନାହାନ୍ତି କି ଏଇଟା ଇମ୍ପୋଟାଣ୍ଟ ଅଛି ବୋଲି। ଆସିଯିବ ଏକଜାମ ତ ପରୀକ୍ଷାରେ ଏମତି ତ ସେଥିଲାଗି ଏ କଲେଜରେ ଆମୁକୁ ନୋ ଉଁ ବୋ ଆଉ ବୋ ଆଉ ମୁଖ୍ୟତଃ ଆମୁକୁ ନୋଟ ଗୁଡାକ ପ୍ରୋଭାଇଡ କରଦଉଚନ୍ତି ତ ସେଥି କାହିଁକି ଏଠି ଟିକେ ଭଲ ବି ଅଛି କମ୍ପ୍ୟୁଟର ସାଇନ୍ସ ସେଠି ଟିଚର୍ ମାନେ ଫାକଲ୍ଟି ଭଲ ଅଛନ୍ତି ଏଠିକାର
ଠିକ ଅଛି ଯଦି ଫାକଲିଟି ମାନେ ନୋଟ ମାଧ୍ୟମରେ କରିଛନ୍ତି ଯେମିତିକି ପିଲାଙ୍କୁ ବୁଝିବାକୁ ସୁବିଧା ହବ ସେଇ ସମୟରେ କଣ ହବ ନଲେଜ ଟା ଭଲ ବି ବଢିବ ଏବଂ ଏକଜାମରେ ମାର୍କ ବି ଭଲ ଆସିବ ଆଛା ମାନେ ସେଟା ମନ ଦେଇ ପଢ ଯେ ଆଗକୁ କିଛି ରଖିବାର ଅଛି କରିବାର ଆଉ ଯଦି ଆଗକୁ ଯେମିତି କି ଓ ଏସ୍ ପାଇଁ କି ଓଇଟି ପାଇଁ କିଛି ପ୍ରିପାରେସନ୍ କିଛି ହବାର ଅଛି କି?
ହଁ
ଘରେ ଆଉ ସମସ୍ତେ କିଏ କିଏ ରୁହନ୍ତି ଆପଣଙ୍କର?
ଆମର ମୁଁ ବାବା ମମି ବଡ ଭାଇ ଦିଦି
ଆଚ୍ଛା ଆପଣ ସାନ
ଆଜ୍ଞା ସବା ସାନ
ଅନ୍ୟ ଅନ୍ୟମାନେ ସମସ୍ତେ ପାଠ ପାଠ ସବୁ ପଢ଼ୁଛନ୍ତି ନା ଜବ୍ ଫବ୍ ଲାଗିଲେଣି
ହଁ ଜବ ଲାଗିଗଲାଣି
ଆଚ୍ଛା ଆଉ ଡେଲି ରୁଟିନ କଣ ଖାଆନ୍ତି ସକାଳୁ ହଷ୍ଟେଲରେ ଖାଇବା ନା ଘର ଟାଇପ ର ଖାଇବା
ନାଇଁ ହଷ୍ଟେଲରେ ଏଇ ଘର ଟାଇପ ର ଖାଇବା ଦିଅନ୍ତି ସକାଳୁ ମାନେ ସକାଳ ଖାଇବାରେ କି ଉପମା ହଉ ଇଟିଲି ହଉ କି ପିଠା ଆଉ ଇଡିଲି ଚାଉମିିନ ପାସ୍ତା ସବୁ ଦିଅନ୍ତି ଖରା ବେଳେ ତ ସବୁବେଳେ ଯେମିତି ଭାତ ଡାଲମା ଏହି ସବୁ ଆଇଁଷ ବାରରେ ଆଇଁଷ ଆଉ ସାଧା ବାରରେ ସାଧା
ଆପଣଙ୍କୁ ବେଶୀ ଭଲ ଲାଗେ କଉଟା? ଖାଇବାଟା ଶାକାହାରୀ ଭଲ ଲାଗେ ନା ନିରାମିଷ ଏ ଆଇଁଷ ନା ନିରାମିଷ
ଆଇଁଷ ଟା ଭଲ ଲାଗେ
ଆଇଁଷ ଭଲ ଲାଗେ ସେଥିମଧ୍ୟରୁ କୋଉଟା ବେଶୀ ଭଲ ଲାଗେ ଚିକେନ ମଟନ ମାଛ
ନାଇଁ ମଟନ ମୁଁ ଖାଏନି ଚିକେନଟା ମୋତେ ଭଲ ଲାଗେ
ଚିକେନ ସେ ଯଉ ବ୍ରଏଲର ଚିକେନ ନେଇକି
ହଁ
ବେଳେ ଚିକେନ ଟା କିନ୍ତୁ ସେତେ ଦେହ ପ୍ରତି ଭଲ ନୁହେଁ ଆଭଏଡ ଯେତେ କରିବା ସେତେ ଭଲ ସେଇଟା ପାଇଁ
ଆଚ୍ଛା ହଁ ଆମର ତ ହଷ୍ଟେଲରେ ସପ୍ତାହକୁ ଗୋଟିଏ ଦିନ ହିଁ ଚିକେନ ହବ ସେଥିରେ ବି
ଠିକ୍ ଅଛି ଯଦି ବି ସେଥିରେ ବି ହଁ ଚାରିଟା ପିସ୍ ହେଲେ ବି ସେଥିରୁ ଆଭଏଡ଼ କରିବେ କେମିତି କମ ଖାଇବା ପାଇଁ ତେଲ ଜାତୀୟ ଜିନିଷ କମ ଖାଇବା ପାଇଁ ତା ସହିତ ଡ୍ରାଇ ଫ୍ରୁଟ୍ସ ରଖିବ ନିଜେ ନିଜେ କିଛି ଖାଇବା ପାଇଁ ସେଟା ହେଲେ ଭଲ ହବ ମେମୋରି ସକ୍ ମାନେ ମେମୋରିଟା ଭଲ ବଢିବ ରହିବ ସେଥିରେ ଡ୍ରାଇ ଫ୍ରୁଟ୍ ଯେମିତିକି ପିସ୍ତା ହେଉ ପର ଡେ ଚାରିଟା ପାଞ୍ଚଟା ପିସ୍ତା ପାଣିରେ ବତୁରେଇ ରଖିଥିବେ ସକାଳୁ ଉଠିକି ତାକୁ ଖାଇବେ ତା ସହିତ କିସମିସ୍ କେତେଟା ସେ ଗୋଟେ ସେମିତି ପାଣିରେ ପକେଇ ରଖିବେ ଖାଇଲେ କଣ ନା ହୁଏ ନା ଆମର ମତିଷ୍କଟା ସାର୍ପ ରହିବ ମସ୍ତିଷ୍କ ସାର୍ପ ରହିବ ଟେନସନ ରହିବନି। ଆଉ ଯେତେବେଳେ ସାଙ୍ଗସାଥି ମିଶିକି କଥା ହେବେ ହସ ଖୁସି କଥା ହେବେ ଏବଂ ଯେତିକି ସମୟ ମିଳିଲା ଘର ଲୋକ ସହିତ କଥାବାର୍ତ୍ତା ହେବେ। ଏବଂ କମେଡ଼ି ଦେଖିବେ। ଦେଖିଲେ କଣ ମନ ପୁରା ଉଲ୍ଲାସ ରହିବ ଯେତିକି ସମୟ ପାଠ ପଢିବାକୁ ବି ଭଲ ଲାଗିବ। ଆଗକୁ ବଢିବେ ଆଉ କିଛି ମହାପୁରୁଷଙ୍କ ବାଣୀ ଯୋଉଗୁଡା ହଉଛି ତାଙ୍କ ପୁସ୍ତକ କିଛି କିଛି ପଢିବେ ଛୋଟ ଛୋଟ ଜିନିଷ। ମାନେ କୋଉମାନେ କେତେ ଷ୍ଟ୍ର୍ରଗଲ କରି ଆଗକୁ ଯାଇଛ ଛନ୍ତି, ସେ କଣ କରୁଛନ୍ତି, ଆମେ ଏବେ କଣ କରୁଛେ? ଆମେ ତ ସବୁ ସୁବିଧା ପାଇପାରୁଛେ ସେମାନେ ନ ପାଇ କେମିତି ଆଚିଭମେଣ୍ଟ କରିପାରିଲେ, ସେଇଟା ଉପରେ ଗୁରୁତ୍ୱାରୋପ ଟିକେ କରିବେ।
ଆଜ୍ଞା ହଁ।
ଆଉ ନାଇଁ ସିଏ ତାଙ୍କର ବ୍ୟାକ୍ ଥିଲା ସେ କରିଗଲେ, ଆମର ବ୍ୟାକ୍‌ ନାଇଁ ମୁଁ କରିପାରିଲିନି, ସେଇଭଳିଆ ହାରାସମେଣ୍ଟ ହେବେନି। ନିଜେ କୋଉଟା କରିଆ କଥା, ନିଜେ ଚାହିଁଲେ ସବୁ କିଛି ହିଁ ହେଇପାରିବ।
ହଁ।
ଆଚ୍ଛା। ଆଉ ବର୍ତ୍ତମାନ ବି ଖାଇବା ହେଇସାରିଲାଣି?
ନାଇଁ, ଏବେ ସକାଳର ଖାଇବା ମୁଁ ଖାଇ ଦେଇଛି, ଖରାବେଳର ଆମର ଏପର୍ଯ୍ୟନ୍ତ ଯାଏ ବେଲ୍ ବାଜି କିଏ ମାନୁଚି?
ଆଚ୍ଛା। ହଁ ରୁଟିନ୍ ଟାଇପର ଅଛି ଆଉ। ବେଲ୍‌ ବାଜିଲେ ପିଲା ଖାଇବାକୁ ଯିବେ, ଭୋକ ଲାଗିଲେ ବି ତା ପୂର୍ବରୁ ଯାଇପାରିବେନି।
ହଁ, ମାନେ ଯାହାର ଯଦି କ୍ଲାସ୍ ଥିବ, ତ ବେଲ ନ ବାଜିଥିବ ସେ ଯାଇକି ଆଣିଦେଇ ପାରିବ। ହେଲେ ବେଲ୍ ବାଜିଲେ, ଟିକେ ଗୋଟେ ରୁଲ ଟାଇପର ବେଲ୍ ବାଜିଲେ ସବୁ ଯାଇକି ଆଣ।
ହୁଁ। ସେ ହଷ୍ଟେଲଠୁ କଲେଜ କେତେ ବାଟ ସେ ପୁରା ନିୟର ପୁରା?
ଆଜ୍ଞା?
ହଷ୍ଟେଲ ଟୁ କଲେଜଟା ନିୟରରେ ନା ଡିଷ୍ଟାନ୍ସ ରହୁଛି ବି?
ନାଇଁ ନାଇଁ ଆମେ ଉଁ କଲେଜ ବି ତ କଲେଜ ଭିତରେ ହଷ୍ଟେଲ ରହୁ, କ୍ୟାମ୍ପସ ଭିତରେ ରହୁଛୁ। ଆଜ୍ଞା।
ଆହୁରି ନିୟର ଏମତି ନା ଆମେ ମନ୍ଥ ୱାଇସ୍‌ କନ୍ ଚବିଶଶହ ଲେଖା ଦଉଛୁ।
ନାଇଁ ନାଇଁ, କୋର୍ସଟା ପାଇଁ ସମ୍ପୂର୍ଣ୍ଣ ଯୋଉଟା ଆଡିମିସନ୍ ନେଇଛନ୍ତି, ତାର ତ ଥିବ ନା। ଏଇଟା ସେ କାଇଁନା ଆପଣଙ୍କ ହଷ୍ଟେଲଟା ପାଇଁ ରହିଲା ଚବିଶଶହ।
କ ପାଇଁ ଏମତି ପର ମ-ମାନେ ଇୟର ନଉନାହାଁନ୍ତି ଆମର ଅ ସେମିଷ୍ଟର ୱାଇଜ ପଇସା ନେଇଯାଆନ୍ତି।
ଆଚ୍ଛା ଆଚ୍ଛା। ଠିକ୍ ଅଛି, ଆପଣ କଲ ବ୍ୟାକ୍ଟରେ ଆମକୁ କହିବେ କି ଟୋଟାଲ କେତେ କଣ ହଉଛି ଖର୍ଚ୍ଚ ହଉଛି ସେ ବିଷୟରେ?
ଆଜ୍ଞା। ଆଉ ଥରେ କଲ୍ କଲେ ସେଇ କଥା ହେଉଛି ଆଜ୍ଞା। ଆଜ୍ଞା, ଆପଣ କାଟିଦିଅନ୍ତୁ ସେଇପଟେ।